ଆମ ସୁଭଷ ସନ୍ଧ୍ୟା ଆମ
ଆଜ୍ଞା ଆପଣଙ୍କୁ ବି ଶୁଭ ସନ୍ଧ୍ୟା।
ନମସ୍କାର ମ୍ୟାଡ଼ାମ ନମସ୍କା
ଆପଣ ଭଲ ଅଛନ୍ତି ଆପଣ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଭଲ ଅଛନ୍ତି।
ଆଜ୍ଞା।
ହଁ ଆଉ ଘରେ ସବୁ ଭଲ।
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ବର୍ଷା କେମିତି ଚାଲିଛି ମ୍ୟାଡାମ ଆପଣଙ୍କ ଆଡେ ଏବେ।
ହ୍ୟାଲୋ।
ବର୍ଷା କେମିତି ହଉଛି ମ୍ୟାଡାାମ ଆପଣଙ୍କ ଏରିଆରେ।
ତିନି ଚାରି ଦିନି ହେଲା ତ କାଇଁ ମୋତେ ଲାଗୁଛି ଛାଡ଼ିଲା ଭଳିଆ।
ମ୍ୟାଡ଼ାମ୍ ଗୋଟେ ଦିନ ଥିଲା ପାଞ୍ଚ ଦିନି ତଳେ କେମିତି ଗରମ କମିବ ବୋଲି ମଣିଷ ଭାବୁଥିଲା। କିନ୍ତୁ ବର୍ତ୍ତମାନ ଏମିତି ପଳେଇଆସିଚି କି କିନ୍ତୁ ଘରୁ ବାହାରିହଉନି। ଘରୁ ବାହାରି ହଉନି ଏତେ ଜୋର ବର୍ଷା ହଉଛି ବର୍ଷା ବନ୍ଦ ନାହିଁ।
ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ମିଳିବ ଶୀତ ଅଧିକ ହେବ। ଖରା ଅଧିକ ହବ ବର୍ଷା ବି ହବ। ସବୁ ତମ ପାଇଁ ଅସୁବିଧା ହୁଏ।
ତମର ଯୋଉ କହିବା କଥା ବର୍ଷାଋତୁରେ ବର୍ଷା ହବନି ଖରା ଋତୁରେ ଖରା ହବନି ଶୀତ ଋତୁରେ ରେ ଶୀତ ହବନି। ଏଇ ଭଳିଆ ସିଚ୍ୟୁଏସନ୍।
ଆଜ୍ଞା।
ଆପଣଙ୍କ ଆଡ଼େ କେମିତି ବର୍ଷା ହେଉଛି?
ହଁ ମ୍ୟାଡ଼ାମ୍ ଘରୁ ବାହାରି ହଉନି ଦିନ ଯାକ। କଣ ବାହାରି କଣ ଟେ କାମ କରିବାକୁ ବାହାରି ଯିବୁ ବୋଲି ବାହାରି ଥିଲା ବେଳକୁ କିଛି କୁଆଡ଼େ ଯାଇ ହଉନି କିଛି ନାଇଁ ଘରେ ଏକା ବସିଚି ଦିନ ଯାକ।
ଆଜ୍ଞା।
ହ କଣ ଖିଆପିଆ କରୁଚନ୍ତି ମ୍ୟାଡ଼ାମ୍?
ନାଇ ଯାହା ଖାଇଥିଲୁ ଦୁଇ ପହର ଖାଦ୍ୟ। ବର୍ତ୍ତମାନ ସୁଦ୍ଧା କିଛି ଖାଦ୍ୟ ହୋଇନାହିଁ।
କଣ ମ୍ୟାଡ଼ାମ୍ ଆପଣଙ୍କୁ ବର୍ଷ ପାଗରେ ମୁଁ ତ ବି ମ୍ୟାଡ଼ାମ୍ ସେଇ ଲଞ୍ଚ କରିଥିଲି। ଭାତ, ଡ଼ାଲି ଆଉ ଅଣ୍ଡା ଆମ୍ବଲେଟ୍ ଟିକେ ଖାଇଥିଲି।
ହଁ ହଁ।
ହଉ ଆଉ କିଛି ଖାଇନି ଏବେ ଆପଣ ମ୍ୟାଡ଼ାମ୍ ବଷ ବର୍ଷା ଦିନରେ ଏଇ ପାଗରେ କଣ ଖାଇବାକୁ ଭଲ ଲାଗେ?
ଇଚ୍ଛା ତ ବେଶୀ ହୁଏ ଟିକେ କଫି କରିକି ପିଇବା ପାଇଁ ନହେଲେ ଚା।
ଆଚ୍ଛା।
ତା ସହିତ ଟିକେ ମୁଢ଼ି ପାଗ ହେଇଗଲେ ମଜା ଲାଗେ।
ମାନେ ଷ୍ଟ୍ରଙ୍ଗ କଫି କି ମୁଢ଼ି‌ ମିକ୍ସଚର।
ଆଜ୍ଞା।
ହଁ ଆପଣଙ୍କର ଗୋଟେ ଅଲଗା ହୁଏ ଆଉ ଆମର ତ ମ୍ୟାଡା଼ମ ମତେ ଯଦି ପଚାର ଯିବ ମୁଁ କହିବି ଯେ ମତେ ଟିକେ ଚିକେନ୍ କଷା କରିକି ଆଉ ତା ସାଙ୍ଗରେ ପକୁଡ଼ି ଫକୁଡ଼ି ଟିକେ ହେଲେ
ଆଜ୍ଞା।
ମଜା ଲାଗିବ। ଆପଣଙ୍କର ତ ମ୍ୟାଡା଼ମ ଆଉ ଗୋଟେ ହବି ଅଛି ମୋର ବି ଯେତିକି ମନେ ପଡୁଛି। ଆପଣ ବର୍ଷା ହେଲେ ଆଇସ୍କ୍ରିମ୍ ଖାଇ
ହଁ ସେଇଟା ଟିକେ ଅଛି ଯେ ବର୍ତ୍ତମାନ ଘରେ ଅଛି। ତ ସେଇଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହେଇପାରୁନାହିଁ ଆଉ।
ଓ ହୋ ହୋ। ଓ ହୋ। ମ୍ୟାଡ଼ାମ୍ ଆପଣ ନନଭେଜ୍ ଖାଇଲେଣି ନା ଭେଜିଟେରିଆନ୍ ହେଇକି ଅଛନ୍ତି ? ହଁ ଜୀବନ ତ ଚାଲିବା ଆଉ କଣ ଜୀବନ ରହିଯାଉଛି ନା ଆଉ। ନଖାହଲେ କଣ ହେଇଯିବ? ବାକି ଆଉ ଆମ ତ ସେତିକି ହେଇପାରୁନ ଆମ ଦେହରେ ସେକି ଟିକି ଯାଉନି।
ଆପଣ ଖାଇଲେ ମରି ଫୁଛିିବେ।
ହଁ ମ୍ୟାଡାମ ସେଇଭଳିଆ କଥା ଆଉ। ଯେ ମୁଁ ମତେ ତ ପଚାରେ ଯିବ ଯଦି ତମେ କଣ ବୋଲି ମୁଁ କହୁଛି ନନ୍ ଭେଜି ଟେରିଆନ୍। ମୁଁ ନନଭେଜ ନ ଖାଇଲେ ମୋର ଭାତ ହଜମ ହଉନି ଭାତ ଯାଉନି। କଣ କହିଲି?
ଆଜ୍ଞା।
ତଥାପି ଘରେ ସବୁ ଭଲ ଅଛନ୍ତିି ମ୍ୟାଡାମ?
। କେମିତି କଣ କରୁଛନ୍ତି?
କଣ କହିଲେ ମ୍ୟାଡ଼ାମ? ।
ଆପଣ ନୂତନ କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି ନା ବର୍ତ୍ତମାନ କେମିତି କଣ ଚାଲିଛି ଆପଣଙ୍କ କାର୍ଯ୍ୟ?
ହଁ ମ୍ୟାଡାମ ଫିଲାଲ ଠିକ ଠାକ ଚାଲିଛି ମାନେ ନର୍ମାଲ ଓକେ ମୁଁ ତ ମୁଁ ଗୋଟେ କାମରେ ଠକିବାର ନାହିଁ ମୁଁ ମୋ କାମରେ ବ୍ୟସ୍ତ କିଏ କଣ କରୁଛି ମତେ ଫରକ ପଡୁନି। କିଏ ଠକୁଛି, କିଏ ଆସୁନି, କି କିଏ ନାହିଁ ନାହିଁ ମତେ ସେଇଟା କିଛି ଫରକ୍ ପଡୁନି, ମୁଁ ମୋର ର ଟାଇମରେ ଯାଉଛି, ଟାଇମ ରେ କାମ କରୁଛି, ଟାଇମ ରେ ଆସୁଛି।
କର୍ତ୍ତବ୍ୟ ନିିଷ୍ଠପରତା ଅଛି ଆପଣଙ୍କ ଭିତରେ ଆଉ।
ହଁ। ହଁ।
ଓ ହଁ।
ଆଉ ଗୋଟେ ମ୍ୟାଡାମ ଖୁସିିର କଥା ଏବେ ଏ କାମ ତରଫରୁ ମୋତେ ଗୋଟେ । ଏ ଟାବ୍ଲେଟ ଗୋଟେ ମିଳିଛି ଆଉ।
ଆଜ୍ଞା।
ସାମ୍ ସାମସଙ୍ଗ ର ଟାବଲେଟ ଗୋଟେ ଏବେ ଆଜି ମିଳିଲା।
ଅଜ୍ଞା।
ଖୁସି ଲାଗୁଛି ଗୋଟେ ଆଉ, ଗୋଟେ ଏତେ ବଡ଼ ଆଚିବମେଣ୍ଟ। ହଁ ଚଲେ ଆଉ ଟିକେ ଟିକେ। ମୋବାଇଲ ତ ସବୁବେଳେ ଚଲଉଚି ସେଟା ଚଲେଇ ସେଇଟା ପିପିଡି ପିପିଡି ବନାଇବାକୁ ସୁବିଧା ହବ। ପଢାଢଡିି କରିବାକୁ ଟିକେ ଠାକ୍ ବି ହବ।
ଓ ହୋ ଆପଣଙ୍କର ନୂତନ ମୋବାଇଲ ଟା କଣ କରିବେ ତାହେଲେ?
କଣ କହିଲେ?
ଆପଣଙ୍କ ନୂତନ ମୋବାଇଲ ଟା ତାହେଲେ
। ନାଇଁ ମ୍ୟାଡାମ ଗୋଟେ ଦୁଃଖର କଥା ଯେ ସେଇଥିରେ ସିମ୍ ପଡି ପାରିବନି। ତ ମୋବାଇଲଟା ଯେମିତି ହେଲେ ଚଲେଇବାକୁ ପଡ଼ିବ।
ବୁଝି ତ ପାରୁିଲି ସେଥିରେ ସିମ୍ ପଡ଼ିବନି ବୋଲି ମୁଁ ବି ଜାଣିଛି। ୱାଇଫାଇ କନେକ୍ସନରେ ଚାଲିବ। ତ ଯଦି ଆପଣ ସେହି ଟାବଲେଟ୍ ସହିତ ଗୋଟେ ପୁରୁଣା ମୋବାଇଲକୁ ଆପଣ ଆପଣେଇ ପାରିବେ? ନୂତନ ମୋ ବାଇଲ ମଧ୍ୟ ଆପଣ କୌଣସି ଏକ କିଣି ନ ପାରୁଥିବା ଅବହଳି ତ ଲୋକକୁ ଦାନ କରିପାରିବେ।
ନାଇଁ ମ୍ୟାଡ଼ାମ ସେମିତି ନାଇଁ। ଆଉ ମୋବାଇଲ ତ ଯେମିତି ହେଲେ ନିହାତି ଜରୁରୀ ଏଇଟାକୁ ଧରିକି ଚାରିଆଡେ ବୁଲି ହବନି ନା। ମୁଁ ଟିକେ ଆକ୍ଵାଟେଣ୍ଟ ହେଇଗଲିଣି ତା ପରେ ମୋର ମୋ ନିଜ ଜିନିଷ ପ୍ରତି ମୋର ଟିକେ ଅଧିକ ଟିକେ ଭଲ ପାଇବା ଥାଏ। ତ ତାକୁ ମୁଁ ଛାଡି ପାରେନି। କଣ କରିବା ମ୍ୟାଡାମ ଆଉ ବଡ ଦୁଃଖିତ ମୁଁ ଏଇ କଥା ଶୁଣିକି ଆପଣ ଲୋଭ ଟିକେ ମଣିଷର ଯୋଉ କହନ୍ତିନି କି?
ମୁଁ ସାହାଯ୍ୟ ନ କଲେ ବି ଆପଣଙ୍କୁ କିଛି ଫରକ୍ ପଡେନି ବୋଲି।
ହଁ। ସେମିତି କିଛି ନୁହଁ ମ୍ୟାଡାମ ଆପଣ ଟିକେ ଖରାପ ଭାବୁଛନ୍ତି କଥାଟାକୁ ନେଇକି। ମୁଁ ଟିକେ ସ୍ୱାର୍ଥପର ଲୋକଟିଏ। ମତେ ଟିକେ ନିଜ ଜିନିଷ ଟିକେ ନିଜେ ରଖିବାକୁ ଟିକେ ଭଲ ଲାଗେ ଆଉ ଯତ୍ନର ସହିତ।
ନାଇଁ ମତେ ଲାଗେନି ତ ଆପଣ ଯତ୍ନର ସହିତ ରଖନ୍ତି ବୋଲି। ତ ସେଥିପାଇଁ କହିଲି ଆପଣଙ୍କ ପାଖରେ ଅନେକ ପ୍ରକାରର ଅଛି ଯନ୍ତ୍ରପାତି ତ ସେଥିରୁ କିଛି ଜିନିଷ ଅନ୍ୟକୁ ଦାନ ଦେଲେ ବି ଅନ୍ୟମାନେ ଉପକୃତ ହେବେ।
ହଁ ମ୍ୟାଡ଼ାମ ଦାନ ଅ ଗୁଟେ ଜିନିଷ ନୁହେଁ କି? ମତେ ବି ଟିକେ ଏ ଠିକ୍ ଲାଗେନି ଦାନ କରିବା ମାନେ ଦାନ କରିବାଟା ଭଲ ଜିନିଷ କିନ୍ତୁ ମତେ ମୁଁ କରେନି କେତେବେଳେ। ମତେ ଟିକେ ଅନ୍କମ୍ଫୋର୍ଟଏବୁଲ୍ ଫିଲ ହୁଏ ଦାନ କରିବାକୁ। ଛାଳା ନିଜର ଯେତେବେଳେ ପରିସ୍ଥିତି ଖରାପ ଥିଲା ଆମକୁ ତ କିଏ ଦାନ କରୁନଥିଲେ ଆମେ କାହିଁ ଦାନ କରିବା ବର୍ତ୍ତମାନ।
କିଛି ତ ଥିବେ ନା ଯିଏ ଆପଣଙ୍କୁ ଦେଇଥିବ କରିଥିବ।
ଦେଇଥିଲେ ମୁଁ ମାଡ଼ାମ ଦିଏନି। ଗୋଟେ କାଞ୍ଚ୍ୟା ଲୋକ ମାଡ଼ାମ। କଣ କରି ପାରିବା?
ଆ ସେଇଟା ତ ଆପଣଙ୍କ କଥାରୁ ପ୍ରତୀତ ହଉଛି ବର୍ତ୍ତମାନ।
କ୍ଷମା କରିବେ ମ୍ୟାଡ଼ାମ ମୁଁ ଆଉ କଣ କରିପାରିବି ଏମିତି ତ ଜୀବନ ଚାଲିଚି ଆଉ।
ଆଜ୍ଞା ଆଜ୍ଞା ହୋଉ ଆ
ଆପଣଙ୍କ ଆପଣଙ୍କ ବିଷୟରେ କୁହନ୍ତୁ ଘରେ ସବୁ କେମତି? କଣ ଅଛନ୍ତି ସବୁ ଦେହ ପା ଭଲ ତ? ଭଏସ୍‌ ଟିକେ ମ୍ୟାଡାମ ଆପଣଙ୍କର କଟୁଚି।
ମୁଁ କହିଲି ଘରେ ଅଛି ବର୍ତ୍ତମାନ ବର୍ଷା ବର୍ଷା ହଉଛି ସେମିତି କିଛି ତ ମାନେ କାମ ଦାମ ନାହିଁ ଖାଲି ଖାଇ କି ଶୋଇବା କଥା। ଆଉ ଦୁଃଖର ବିଷୟ ଯେ ନେଟୱାର୍କ ବି ଟିକେ ଆସୁନାହିଁ ଆମ ଘରକୁ। ତ ସେଥିପାଇଁ ଟି କେ ୱାଇଫାଇଏରେ ଜୀବନ କରିଦେଇ କି
ନେଟୱାର୍କ ଜାଗାରେ ରୁହନ୍ତୁ ମ୍ୟାଡ଼ାମ।
ଆଜ୍ଞା।
ହ୍ୟାଲୋ।
ମତେ ଆଉ କେତେ ଟା ଟାଙ୍କି ଦେଇଥିଲ କି? ଆଛା ଆଚ୍ଛା ଆଛା। ଆଉ ମ୍ୟାଡାମ କଣ ଆଜି ରାତିରେ ଡିନର ପାଇଁ କଣ ପ୍ରୋଗ୍ରାମ କରୁଛନ୍ତି ନା ଖାଇବାକୁ? ମ୍ୟାଡ଼ାମ ମୋ ଭଏସ ଆପଣଙ୍କୁ ଆସୁଚି? ମୁଁ କହିଲି ଆଜି ଡିନର ପାଇଁ ରାତିରେ କଣ ପ୍ରୋଗ୍ରାମ କରୁଛନ୍ତି?
ନାଇଁ ହେଟା ଘର ଲୋକ ଜାନ ଥି ଘର ଲୋକ ବନାଲୋ।
ଆପଣଙ୍କୁ ରୋଷେଇ ବାସ ଆସେନି କି ମ୍ୟାଡ଼ାମ?
ନାଇଁ ମୁଁ କରିପାରେନି ମତେ ଖାଲି କରିକି ଦେଲେ ମୁଁ ଖାଇପାରେ।
ହୁଁ ଖାଆନ୍ତୁନି ବହୁତ ଖାଲି ମୋଟା ହେଇଯିବେ। ରୋଷେଇ ବାସ ଟିକେ କରିବେ ନା ଆଉ ଆପଣ ହାତରୁାଡିିକ ଆମକୁ କରିକି କେତେବେଳେ ଦେବେ ଡାକିକି ଆମେ ବି ଖୁସି ହବୁ। ଉଁ ହୁଁ।
ଦେଖିଲେ କିଛି ଲାଭ ନାହିଁ ସେଥିପାଇ ମୁଁ ଡାକିବି।
ନାଁ ନାଇଁ ମୁଁ କଣ ଇପି ଆଳୁ ପରଟା। ମାଛ ଭଜା। କେତେବେଳେ ଟିକେ ବନେଇକି ଦିଅନ୍ତୁ ଡାକନ୍ତୁ।